ଆପଣଙ୍କୁ ମୋ ଭଏ ଆଉଚି ତ?
ହଁ ହଁ ମୋ ଭଏସ।
ହଁ ହଁ ଠିକ ସେ ଶୁଣା ଯାଉଛି।
ଆଚ୍ଛା ତମେ କଣ କରୁଛ?
ମୁଁ। ମୁଁ ଏଇଠି ବସିଥିଲି ମାନେ ଆମ ଘରେ ଆକଚୁଆଲି ନେଟୱର୍କ୍ ଇସୁ ରହୁଛି ତ - ବାଲକୋନି ପାଖରେ ବସିଛି ଆଉ। ଆପଣ କଣ କରୁଥିଲେ?
ଫେନ୍ ଦେଇକି ଏଇ ବସିଛି ଟିକେ ଖାଉଛି ମୁଢି ଆଉ।
ହଁ ଆଉ ଆଜ୍ଞା। ହଁ ଆଉ ଘରେ ନାଇଁ- ମେରେଡ ମୁଁ ପାଠ ପଢୁଛି ଏବେ।
ହଁ କଣ ପଢ଼ୁଛ?
ମୁଁ ଏବେ ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର।
ଆଛା କଣ ପଢ଼ୁ ମାନେ କୋଉଥିରେ ସାଇନ୍ସ ଆର୍ଟ୍ସ?
ହଁ ସାଇନ୍ସ ଆଜ୍ଞା ଆମର। ଏଇ ଭୁବନେଶ୍ଵର।
କୋଉଠି ଘର ସରି ଶୁଣା ଗଲାନି।
ଭୁବନେଶ୍ୱର ଭୁବନେଶ୍ୱର।
ଭୁବନେଶ୍ୱର ଆଚ୍ଛା। ଓହୋ ଆମେ ବି ଭୁବନେଶ୍ୱର।
ଆଚ୍ଛା କୋଉଠି ଭୁବନେଶ୍ୱରର?
ଭୁବନେଶ୍ୱର ଚନ୍ଦ୍ରଶେଖରପୁର।
ଆଚ୍ଛା ଆମର ଏଇ ଟଙ୍କ ପାଣିର ରୋଡ ଯୋଉ।
ଅ ହଁ ହଁ ହଁ ହଁ ହଁ କୋଉ କଲେଜ ରେ ପଢ଼ୁ ଥିଲ?
ବି ଜେ ପି କଲେଜ।
ବି ଜେ ପି ଭେରୀ ଗୁଡ ଷ୍ଟୁଡେଣ୍ଟ ହେଇଥିବ। ଆଉ ଆଉ ପ୍ଲସ ଟୁ ଟା ସେଇଠି?
ନାଇଁ ପ୍ଲସ ଟୁ ଟା ମୁଁ ପ୍ରାଇଭେଟରେ ପଢୁଥିଲି ଯୋଉ ଜୁପିଟର୍
ଓହ ଆଉ ଇଏରେ ଉଂ ତମ ସ୍କୁଲି?
ମାନେ ବଡଗଡ
ଆଉଚି କୀରେ ଅହ ଆମୁବି ସରସ୍ୱତୀଶିଶୁମନ୍ଦିର ଆମର ହଉଚି ୟୁନିଟ୍ ଥ୍ରୀ
ଆଛା ହଁ। ଆପଣ ଏବେ କଁ କରୁଛନ୍ତି ହଁ ଯାଇ। ଛି ମାନେ ଏମିତି ଯାଇଛି ବଟ ମାନେ ସ୍କୁଲ କୁ ଯାଇନି ଆଉ।
ଅଂହ ସେଇ ୟୁନିଟ୍ ଥ୍ରୀରେ ପଢୁଛି ଯୋଉ ପଢୁଥିଲି ମୁଁ ମୁଁ ମୋ ଭାଇ ମୋ ଭଉଣୀ ସମସ୍ତେ ଆମେ ଦି ଭଉଣୀ ଗୋଟେ ଭାଇ ଆମର ସମସ୍ତଙ୍କ ସ୍କୁଲିଂ ସରସ୍ଵତୀ
ହଁ ମାନେ ଏମିତି ହୁଏ ଧର ମାନେ ସରସ୍ୱତୀ ରେ ହିଁ ବେଶୀ ହୁଏ ମାନେ ଜଣେ ପଢିଲେ ତାଙ୍କ ଭାଇ ଭଉଣୀ ଏମିତି ପଢନ୍ତି
ହୁଁ ଉକ୍ସ୍ୟା ତାଙ୍କର ବି ମାନେ ସବୁ ରୁଲ ରେଗୁଲେସନ ଗୁଡ଼ା ଅଲଗା। ନାନା ତମେ ଆମେ ପଢିକି ତମେ ଜାଣିଥିବ। ପାଠପଢା ସେତିକି ମାନେ ତାଙ୍କର ସଂସ୍ ତାର କେମିତି ମାର୍କ ବାହାରିବ ସେ ସେଗଡା ସବୁ
ଏଇଟା ହଁ ଏଇଟା ଭଲ ଆକ୍ଚୁଆଲି ମାନେ ଯୋଉଟା କି ଅଲଗା ସ୍କୁଲ ରେ ସେମିତି ନ
ରହିବନି ପ୍ରାଇଭେଟ ସ୍କୁଲରେ କାଇଁ ନା ମୋ ପୁଅ ପଢୁଥିଲା ପ୍ରାଇଭେଟ୍ ରେ ସେ ତୋତାଲି ସେଗୁଡା ସବୁ ଏସବୁ ନାଇଁ ସେ କିଏ କାହାକୁ କଣ କହିଲା? କଣ ନାାଇଁ ଆଉ ତାଙ୍କର ବହୁତ ସ୍ଲାଙ୍ଗ ମାନେ ଖରାପ ଭାଷା ତା ବଡ ମା ପିଲା ଖରାପ ଖରାପ ଭାଷା ଛୋଟ ଉୁଡା ତ କହିବେନି ଛୋଟ ଉୁଡାଙ୍କ ଭିତରେ ଏମିତି ଏଇ ବଡ କ୍ଲାସ ହେଲା ପରେ ଟଏଣ୍ଟ ତ୍ୱୋଲ୍ଭେଥ ହେଲା ପରେ ଖରାପ କଥାବାର୍ତା ତାକୁ ବି କେହି ମାନେ ଯଦି ନିବେନି ଖାଲି ପାଟି କରିବେ ବରଂ କିଛି ପନିଶ୍ମେଣ୍ଟ ନାହିଁ ଜଣଙ୍କୁ ପାନିଶ୍ମେଣ୍ଟ ହେଲେତ ସେମାନେ ନେକ୍ସଟ୍
ହଁହଁ ହଁ ଏଇଟା ହଉଛି। ମାନେ ଠିକ ସେ ବି ତାଙ୍କର ବ୍ୟବହାର ନାହିଁ ଇଏ ସିଏ ମାନେ ଏନ୍ତା ରହୁଛି।
ଏବେବି ସବୁ ଯୋଉ କରୁନାହାନ୍ତି ରାଗିଂ ଟାଇପ ର ଗୋଟେ ହେଇଗଲାଣି। ସବୁ ସ୍କୁଲରେ କଲେଜରେ ବଡବଡ କ୍ଲାସ ପିଲାମାନଙ୍କୁ
ଆଜ୍ଞା ହଁ।
ଯେ ଗୋଟେ ମେଣ୍ଟାଲିଟି ବୋଲି କଣ କହିହେବ କି?
ହଁ ଠିକ୍ କଥା।
ମେନ୍ତାଲିଟି ଥିବ ତାକୁ କଲା ମାନେ ସେ ହାରାସମେଣ୍ଟ ହେଇଯିବ ଆଯିଏ ଷ୍ଟ୍ରଙ୍ଗ ଥିବ ଦିଥାପଡ ଲଗେଇବ ନହେଲେ ବାଡାବାଡି ଆଡକୁ ଯିବ କି ତା ପ୍ୟାରେଣ୍ଟସ ଆସିବେ ଆ ପ୍ୟାରେଣ୍ଟସ ଆସିବେ
ହଁ।
ହେଇ ଦେଖୁନ ଇଏ ଛାତ ରୁ ଦେଇଁପଇଲା ସିଏ ପଡିିଗଲା।
ହଁ ହଁ ଏଇଥିପାଇଁ ମାନେ ପିଲା ସବୁ ଏମିତି କରୁଛନ୍ତି। ଆଜ୍ଞା ହଁ ପିଲାମାନେବି ଏନ୍ତି ଆଫେକ୍ଟେଡ ହଉଛନ୍ତି ଏଇ ସବୁ ତାଙ୍କର କାମ ପାଇଁ ତାଙ୍କ ପାଇଁବି ତାଙ୍କ ବାପାମା ମାନେ ବି ମାନେ ହଇରାଣ ହଉଛନ୍ତି ତାଙ୍କୁ ସବୁ ଇଏ କରିବାକୁ ପଡୁଛି
ତେଣୁ କଲେଜ ଟା। ଆଗରୁ ସ୍କୁଲଟା ବାସ୍ ଯାଉଥିଲେ ଛୁଆ ପାଠପଢିଆ ପାଇଁ କି ଭଲ ଶିକ୍ଷା କରିବା ପାଇଁ। ଆଣ୍ଡ ଏ ପ୍ରାଇଭେଟଉଡ଼ା ଏମିତି କରିଦେଲେଣି ଯେହେତୁ ପିଲା ସଂଖ୍ୟା କଣ? ଖରାବେଳେ ସାଙ୍ଗସାଥି ହେଇ ବୁଲୁଛନ୍ତି କିଏ କୋଉଠି ନଈରେ ଭାସିଗଲେଣି କି ଗୋଟେ ଆକ୍ସିଡେଣ୍ଟ ହେଇଗଲାଣି ଘରେ କାହାକୁ ଜଣାଉନାହାନ୍ତି ଯାଉଛନ୍ତି। କଣ କି ସିଏ ବାଇ ନେଚର କଣ ସି ଖରାପ ପିଲା ସାଙ୍ଗରେ ମିଶିଲା ମାନେ ଜଣେ ଜଣେ ଖରାପ ହେଲେ
ହଁ।
ଟେହି ଦେବେ ଆଁ ତୁ କଁ ଏତେ ତୁ ମାନୁଚୁ ଚାଲ୍ ମ ଚାଲ୍।
ହଁ ଆମର ଏଇ ଜଷ୍ଟ୍ ରିସେଣ୍ଟଲି ମାର୍ଚ୍ଚ ମାସରେ ମାନେ ଆମର ସିନିୟର ମାନଙ୍କର ମାନେ ଆମର ଲାଷ୍ଟ ଇୟର ଯୋଉ ତ ତାଙ୍କର ସିନିୟର ତାଙ୍କର ଫେରୁୱେଲ୍ ଥିଲା ତ ଫେରୁୱେଲ ସରିକି ତାପରେ ଜଷ୍ଟ୍ ତାଙ୍କର ଏକ୍ଜାମ ଦେଇକି ସେ ଯାଇଥାନ୍ତେ ତ ସେଇ ଟାଇମ ରେ ଗୋଟେ ଭାଇ ସେମ୍ ତି ଏଇଠି କୋଉ ଗୋଟେ ନଈ ମୋର ବାଳକାଟି ପାଖରେ ଗୋ ଟେମ୍ ତି ଏମ୍ ତି ୱାଟର୍ ଫଲ ଭଳିଆ ହେଇଛି ନା କଣ ତ ସେଇଠି ତ ମାନେ ତି ପାଣି ବୋହୁତ୍ କମ୍ କିନ୍ତୁ ସେ ଆ ମାନେ ଫାଷ୍ଟ୍ କଥା ସବୁ ଜାଗା ବିଷୟରେ ନ ଜାଣିକି ଆଟଲିଷ୍ଟ୍ ପାଣି ପାଣି ଜାଗାକୁୁ ଟିକେ ଦେଖିକି ଯିବା କଥା ପିଲା ଏ ପରୀକ୍ଷା ସରିଚି ମାନେଏକ୍ସାମ୍ ହିଁ ଲାଷ୍ଟ୍
ବି ଏ ନିଉଜ୍ ଟା ମାନେ ଆସିଥିଲା ବୋଧେ।
ହଁ ବୋରା ହଁ। ହାଲୋ।
ହଁ ହଁ କୋହୁନ।
ହୁଁ ହଁ ତ ସେଇ ମାନେ ତ ତାଙ୍କର ଜଣେ ଭାଇଙ୍କର ଡେଥ୍ ହେଇଗଲା।
ହୁଁ। ହୁଁ ଏବେ ବି ସେମ୍ ତି ରିସେଣ୍ଟ୍ ସେଇ ସାଙ୍ଗସାଥି ହେଇକି କଣ କରୁଥିଲେ ଏଇ ଯୋଉ ଜୟଦେବ୍ ବିହାର ଯୋଉ ବରମୁଣ୍ଡା ଯିବା ପାଇଁ ଯୋଉ ରାସ୍ତା
ଆଜ୍ଞା ହଁ।
ଥିଲେ ଦି, ଦି ଜଣ ବାଇକ୍ ରେ ହେଲା ସେ ଟ୍ରକ୍ ଆକ୍ଚୁଆଲିତ ଦଶଟା ପରେ ନଅଟା ପରେ ଟ୍ରକ୍ ଚାଲିବା କଥା। ସେ ଦିନ ବେଳା କେ ପିଲା ତାଙ୍କୁ ମାରିଦେଲା ସ୍ପଟ୍ ଡେଥ୍। ତମେଭାବ ଏଇଠି ପ୍ୟାରେଣ୍ଟସ୍ ଜାଣିଲେନି କିଛି ନଇଁ ପିଲା କୁଆଡେ ଯାଉଚନ୍ତି ଟ୍ରକ୍ ଟା ମାରିଦେଲା ଯେତେ ଏବେ ଝଗଡା କର ଯେତେ କା କାହିଁକି ଟ୍ରକ୍ ଯାଉଥିଲା ଏଇ ଟାଇମ୍ ରେ? ତେବେ ଏଇଟା କଣ ଇନଫରମେସନ୍ ଟା ଟିକେ ଘ ଜଣେଇବା ଦରକାର ପିଲା ଆଜି ବଡ ହେଇଗଲା ପରେ କିଛି ଇନଫରମେସନ୍ ବି ଦୋଉନାହାନ୍ତି। କଣ ନା ଆମେ ତ ଯାହା କରଚୁ ଠିକ୍। ମା ସେ ଠିକ୍ ଟା କେତେବେଳେ ଭୁଲ ହେଇଯିବ ସେଇଟା ସେମାନଙ୍କର ନାହିଁ ଅଭିଜ୍ଞତା ନାହିଁ ନା। ନୂଆ ନୂଆ ଟିକେ ଲାଗିବ ଆମେ ଯାହା କରୁଚୁ ଠିକ୍। ବା ଜାଣିନାହାନ୍ତି ଜାଣି ନାହାନ୍ତି ପାଠ ପଢିନାହାନ୍ତି ଠିକ୍ ଅଛି ମୋ କହିବା କଥା। କି ତାଙ୍କ ଅଭିଜ୍ଞତା ରୁ ଜାଣିଛନ୍ତି ତ କିଏ କେମିତି। ଆଜି କାଲି ପରୀ କେମିତି ଆ ପାଠ ପଢିଲେ ତମେ କଣ ଏବେ ତମର ଯେତିକି ନଲେଜ୍ ତମ ବାପାଙ୍କର ଆହୁରି ନ
ହଁ ସିଏ ଟିକେ ବେଶୀ ଦୁନିଆ ଉଁ ଜାଣିଛନ୍ତି ତା ବିଷୟରେ ବେଶୀ ବାହାରୁକୁ ଯାଇଛନ୍ତି ସମସ୍ତଙ୍କ ସହିତ ମିଶିଚନ୍ତି। ଏଜ୍ ବି ଅଭିଜ୍ଞତା ତାଙ୍କର ଅଧିକ ଆମଠୁ।
ଆଉ ଆମେ ଖାଲି ପାଠ ପଢିକି ଖାଲି କହିଦେବା ଆମର ସବୁଠୁ ବେଶ୍ ସେଏ ଅଭିଜ୍ଞତା ତମେମାନେେ କିଛି ଜାଣିନ ବାପା ମା କିଛି ଜାଣିନାହାନ୍ତି।
ନାଇଁ ନାଁ ଏଇଟା ଠିକ ନୁହଁ। ଯାହାବି କରୁଚ ଗୋଟେ ମାନେ ଆଟଲିଷ୍ଟ୍ ଏଇଭଳିଆ ଏମ୍ ତି ସେ ଭାଇଙ୍କର ଯେମ୍ ତି ଡେଥ୍ ହେଲା ପୁରା ମାନେ ଯେତେ ଯାହା ହେଲେ ବି ତ ମାନେ ଏତେ ପାଞ୍ଚ ଛଅ ଜଣ ପିଲା ସବୁ ମିଶିକି ଯାଇଥିଲେ ଆ ମାନେ ତାଙ୍କର ହିଁ ଜୀବନ୍ ଯିବାର ଥିଲା ତ ସିଏ ଗଲେ ତାଙ୍କର ମାନେ କଲେଜ୍ ରେ ପୁରା ସିଏବି ଭଲ ଷ୍ଟୁଡେଣ୍ଟ୍ ଥିଲେ ତ କଲେଜ୍ ରେ ବି ସମସ୍ତଙ୍କର ମନ ଖରାପ୍ ହେଲା ଯାହା ହେଲା ପିଲା ବି ଭଲ ପିଲା ଗୁଡାକ ବି ସେଇ ଖରାପ୍ ପିଲା ମାନଙ୍କର ମାନେ ସମ୍ ପସେସନ୍ସା ସମ୍ ସନ୍ସପର୍ଷରେ ଆସିକି
ହଁ ଆସିଲେ ଟିକେ ଇଏ ହେଇଯାଆନ୍ତି କଣ କରିବା ନାଇଁ ସତ କଥା। ଆଉ କେତେ ବି ଛୋ ପିଲା ବି କେତେ ଏତେ ତମେ ତମେ ତାଙ୍କୁ ତମ ନିଜ ରୁଲ ମେ ନିୟମ ଭିତରେ ରଖିବ। ଯାହାହେଲେ ଛୁଆ ଯାଉଛନ୍ତି। ହଁ ସେମାନେ ବି ତ ନିଜ ବୁଦ୍ଧି ବିବେକ ହବା ଦରକାର ମୋ ବାପା ମା କଣ କହୁଛନ୍ତି କଣ ନାଇଁ ସାଙ୍ଗସାଥି ସାଙ୍ଗରେ, ମୁଁ କେତେ ସମୟରେ ସାଙ୍ଗ ହେବି କୋଉଟା କେତେ କରିବି ତାର ବି ଗୋଟେ ମାନେ କଣ କହିଲ ଅ ବନ୍ଧନ ଗୋଟେ ବାଉଣ୍ଡରି ଅଛି। ଆଉ ଆମେ ଯଉ ସବୁ ଛାଡି କି ନାଇଁ ସାଙ୍ଗ ମାନେ ଜୀବନ ଦିଆଦି ଆରେ ବାପା ମା ଏତେ ପଛରେ ହେଇଗଲେ ଯେ ଜନ୍ମଦେଇ ଏତେ ବଡ କଲେ ଏବେ ସାଙ୍ଗ ଏତେ ବଡ ହେଇଗଲା। ଯଦି ତୁ ସାଙ୍ଗ ପାଇଁ ଏମିତି ହେଇଗଲୁ ତ କାଲି ସକାଳେ ବାପା ମାଙ୍କୁ ଛଡିଦବୁ।
ହୁଁ।
ତାକୁ ଛାଡିଦବୁ ଯିଏ। ବାପା ମାଙ୍କ ପ୍ରତି ଡେଡିକେଟ ନୁହଁ ସେ କାହା ପ୍ରତି ହେଇପାରିବନି।
ଠିକ କଥା ଠିକହିଲେ ଆପଣ ଆଜ୍ଞା ହଁ ଠିକହିଲେ ହଁ
ତାଙ୍କୁ ଠିକ କୁହନ୍ତୁ, ଭୁଲ କୁହନ୍ତୁ। ଆମେ ଶୁଣଆ ତାଙ୍କୁ ବୁଝିବାକୁ ଚେଷ୍ଟା କରିବା, ଯଦି ନ ବୁଝିଲେ ନାଇଁ ହୁଏତ କିଛି ଭଲ ହେଇଥାଏ। ହେଇପାରେ ଆଗକୁ ଆମର ଯଦି ଆମେ ନ ଅମାନିଆ ହେଇକି ଯିବା ନ ମାନିକି ତାଙ୍କ କଥା ହୁଏତ ଖରାପ ହେଇ ବିି ପାରେ ଆଉ ସେତେବେଳେ ଆମେ ଯେତେ ମନସ୍ତାପ ପଶ୍ଚାତାପ କଲେ ବି କିଛି ଆମକୁ
ସେଇ ଆଜି କାଲି ତ ବାଟରେ ଯାଉଥିବ କେତେବେଳେ କଣ ହେଇଯାଉଛି ଜଣା ନାହିଁ
ଆଜ୍ଞା ଆଛା ଆପଣ ମାନେ ଖାଇ ହଁ ଖାଇବା ବନେଇ ସାରିଲଣି ମାନେ ରାତି ପାଇଁ।
ନାଁ ଆମର ଟିକେ ଲେଟରେ କାହିଁକି ନା ଖାଉ ଖାଉ ଦଶଟା ଏଗାରଟା ତ ଖାଇବାରେ ଟିକେ ଲେଟ ରେ ବନାଯାଏ। ବନେଇବି ଆଉ। ଆଜି କଣ ଖାଇବା ବନା ହେଇଥିଲା।
ମୁଁ ଆକ୍ଚୁଲି ଆଜି କଲେଜ ଯାଇଥିଲି, ସକାଳେ ମାନେ ଏମତି ମୁଁ ଟିଫନ୍ ନେଇକି ପଳେଇଥିଲି। ତ ଟିଫିନ ହିଁ ଯାହା କରିଥିଲି ଆଉ ଆସିଲା ବେଳକୁ ସମସ୍ତେ କହିଲେ ଚାଟ ଖାଇବାକୁ ତ ଖାଇକି ମାନେ ଘର ଲୋକ ଘର ପାଇଁ ପାର୍ସଲ ନେଇ ଆସିଥିଲେ ତମ ଖାଇଛ ଆମେ ସେୟା ଚା ଠି ଖାଇଛୁ ତ ରାତିରେ ଯାହା ମାମା ବା ବନେଇବା ଆଉ।
ଓହୋ ତମେ କେତେ ଭାଇ ଭଉଣୀ
ମୁଁ ଆଉ ଗୋଟେ ମୋର ଗୋଟେ ଭାଇଟେ
କେତେ?
ମୁଁ ଆଉ ମୋ ଭାଇ ନାଇଁ ମୁଁ ଆଉ ମୋ ଭାଇ
ଭାଇ କୋ କୋଉଥିରେ ପଢୁଛନ୍ତି
ତାଙ୍କର ଏଇଟ୍ ହେଲା ତାର
ଓ ତମେ ବଲେ ବଡ ନା ଓହୋ। ନା ଆଜିକାଲି ବି ଇଣ୍ଡିପେଣ୍ଡେଣ୍ଟ ହବା ବି ମା ବହୁତ ଭଲ କଥା। ନା ନାଇଁ ତମ ତମର କଣ? ତମ ତମ ଚିନ୍ତାଧାରା କଣ?
ହଁ ଏଇଟା ତ ଦରକାର ଆଜିକାଲି ହଉ ଆମେ ପରେ କଥା ହବା।
ହଉ।
ଆଜ୍ଞା।